ହାଲୋ ହଁ।
କଣ କରୁଛ?
ଏ ବସିଛି ତୁ?
ଏ ଏମିତି ଅଛି ଆଉ।
ଆଉ ଦେହ ଭଲ ଅଛି?
ହଁ କହନାଇ ଲୋ ପେଟ ଯୋଉ ଏମିତି ପେନ୍ ହେଲା।
ହୁଁ ହୁଁ।
ହଁ ସେମିତି ଶୋଇଥିଲି ଏଇନା ଟିକେ ଯୋଉ ଉଠିଲି।
ଆଉ କଣ ଖାଇଛୁ?
ସେ ଖାଇବା ପ୍ରୋବ୍ଲେମ ପାଇଁ ଏତେ ବେଳ ହେଇଥିଲା।
ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁ ଅଛନ୍ତି ଯିବେ କାମରେ ସବୁ ଆଉ। ବ୍ୟସ୍ତବିବ୍ରତ।
ହୁଁ
କୁହ ଚୁଇନା ନାଇ। ସେ ଆସିବ ଏ ଚାରିଟା।
ଆଉ ବାବୁନୁ?
ବାବନୁ ପଢୁଛି ପାଠ ପଢୁଛି।
କଣ ପଡୁଛି? ଏଇଆ ନା ଏବେ ଅ, ଆ
ଏ ଆ ତୁ ଯେ ପା ସବୁ କ୍ଲାସରେ ପଢ଼ାବା। ହଁ କି ବାବୁନୁ ବସିିକି କଣ ଦେଖୁଛି ପଢୁଚି ତାର ସବୁ ଜିନିଷ।
ତୁ ଟିକେ ପଢଉନୁ।
ମୁଁ ପଢ଼େଇବି ଯେ ସେ ପଢଉଚି ତ ପଢଉ ମୁଁ ଆଉ କିଛି ଜାଣିନି ସେ ମୋ ସହ ତା ମମିକୁ ପୁରା ଡରିକି ବସିଚି ତା ସାଙ୍ଗରେ ବାବୁନୁ ପଢ଼ିବନି।
ଆଉ ଆଣ୍ଟି କଣ କରୁଛନ୍ତି?
କି?
ଆଣ୍ଟି
ବିଲ ଆଡ଼େ ଯାଇଛନ୍ତି।
ହୁଁ
ସେଠିକି ଯାଇଛନ୍ତି। ନା ବୁଲାବୁଲି କରିବାକୁ ଯାଉଥିଲୁ ପୁରା।
କଣ?
ବଲାଙ୍ଗୀର ଆଡ଼େ ପା।
ନା ଆଉ ଗଲୁନି କାଲି ଯିବୁ। କାଲି ନହେଲେ ଏକ୍ଜାମ ପରେ ଯିବୁ।
କଣ ପାଇଁ?
ଆଜି ଆଉ ଗଲେ ସେ ହାଲିଆ ହେଇକି ଆଇଚି ତ କହିଲା ସିଏ ଆଉ ଯିବାନି ମୁଁ କହିଲି ଥାଉ ଯିବାନି ବି ମୋର ଏକ୍ଜାମ ଅଛି। ଯିବାନି ଥାଉ ଏକ୍ଜାମ ସରୁ ଯିବା, ନହେଲେ ଅଣତିରିଶ ତାରିଖ ପରେ ଯିବା ନହେଲେ ହଉ ହବ ଯଦି କାଲି ଯିବୁ ରବିବାରେ।
ହୁଁ କାଲି ତ ରବିବାର ଯିବୁ ହାରି ଅଣତିରିଶ ତ ଅଣତିରିଶ ବି ଗଲେ ହ
ଏଇ ରବିବାର ଦିନ ହବ ଯଦି ଯିବୁ।
କାଲି।
ହୁଁ।
ହୁଁ ହୁଁ।
କାଲି ବି ନହେଲେ ଏକାସାଙ୍ଗେରେ ଏକ୍ଜାମ ସଇଲେ ଯିବୁ, ଜୁଲାଇ ଆଡକୁ।
ହଁ ମ ସେ ତ ରହିବ ଆଉ ନା କି? ଯେତେ ଲଗେଇଲେ ଚଳିବ।
ହୁଁ।
ଆଉ କଣ ଖିଆପିଆ?
ଖିଆପିଆ ତ ମୁଁ ଚୁଡା ଭଜା ଖାଉଥିଲି ଏବେ।
ହୁଁ ହୁଁ।
ମୁଁ ଏକା ବି ପଢୁଥିଲି ବସିକି।
ଉଁ?
ପଢୁଥିଲି।
କେତେ ଘଣ୍ଟା?
କେତେ ଘଣ୍ଟା ଏବେ ଦଶ ମିଣ୍ଟି ହେଲା ଷ୍ଟାର୍ଟ କରିଚି ମୁଁ କେତେ ଘଣ୍ଟା।
ଦଶ ମିଣ୍ଟି ହେଇଚି ଷ୍ଟାର୍ଟ କରିଦେଲ ଦଶ ମିଣ୍ଟି ଭିତରେ ଶେଷ।
ଶେଷ ନାହିଁ, ଚାଲିଚି ପ୍ରୋସେସନ ଖାଲି ଟିକେ କଲ କରିଦେଲେ ତତେ ଆଉ।
ଆଚ୍ଛା ଆଚ୍ଛା।
ହୁଁ। ଏବେ ପଢିବି ହବ ଯେ ଘଣ୍ଟା ଦି ଘଣ୍ଟା ପଢିବି।
ଭାଇ ମତେ ଟିକେ ଟ୍ରିକ ଦେଲେ ମୁଁ ବି ପଢ଼ିବି, ମୋ ମାଇଣ୍ଡ ଜମା ପଢ଼ି ହଉନି।
ଟ୍ରିକ୍ ନବୁ, ବହିପତ୍ର ଖୋଲି ଦବୁ, ତାପରେ ମୋବାଇଲଟା ଆଡ଼େଇ ତୁ ବସିକି ଇନ୍ଷ୍ଟାଗ୍ରାମ ରିଲ୍ସ ଦେଖିବୁ।
ତମେ କେମିତି କରୁଚ?
ନାଇଁ ପଢୁଛି, ଦଶ ପନ୍ଦର ମିନିଟ୍ ପଢୁଛି ତାପରେ ରିଲ୍ସ ଦେଖୁଛି, କୋଡିଏ ମିନିଟ ପଢୁଛି ରିଲ୍ସ ଦେଖୁ ଦେଖୁଛି।
ଯା ହା ଥାଉ ଥାଉ ତମର ଟ୍ରିକ ମୋର ଦରକାର ନାହିଁ।
ହଁ ପାଠପଢାରେ ବୋରିଂ ଲାଗିଲା କଣ କରିବି ବସିକି ରିଲ୍ସ ଦେଖିପକଉଛି, ପାଞ୍ଚ ମିଣ୍ଟି ପାଇଁ। ତାପରେ ପୁଣି ଆଉଥରେ ପଢ଼ୁଛି।
ବଢିଆ ଆଉ କଣ?
ଦେଖନ୍ତୁ ଏବେ ବି ସି ବି ଏସ ଇ ହିଁ କରିଛି।
ପଢ଼ିବା ପରା ଓହୋ। ଏମିତି ପଢା ହଉଛି ନା।
ଓଡିଆରେ ଏକ୍ଜାମ ଦେବି ନା ମୁଁ ପଢୁଛି।
ହଁ ଓଡିଆରେ, ସେଦିନ କେତେଟାରେ ଲେଖିଥିଲୁ?
ଲେଖିଥିଲି ବାଇଶ ନା ଚବିଶ ଟା ପେଜ ଲେଖିଥିଲି।
ଓ ମୋର ସେଇ ଚବିଶି ହୁଁ ତେଇଶି ନା ନାଇଁ ଚବିଶ ନାଇଁ ତେଇଶି ନା ବାଇଶି ନା ତେଇଶି ଏମିତି
ମୋର ଅଧଘଣ୍ଟେ ପୂର୍ବରୁ ସରିଗଲା କିନ୍ତୁ
ଭଲ ନା ଆଉ।
ସରିଲେ ହେଲେ କଣ ସଟ କୋଚିନ୍ ତ ଯାହା ହେଇଛି ଛାଡ।
ଯାହା ହେଇଚି
ସଟ କୋଶଚୀନ ମୁଁ କଣ ଲେଖିଛି ମୁଁ ନିଜେ ବି ଜାଣିନି।
ମୋର ତ ସେଇୟା। ମୁଁ କହିବି କଥା।
ବହୁତ ସାରା ଟାଇମ ହେଇକି ବି ହେଲେ ବି ଲଙ୍ଗ କୋସଚୀନ ଚାଲିଥଲା ଗୋଟେ ପ୍ରୋଶେଷ। ଲଙ୍ଗ କୋଚିନ ସରିନଥିଲା। ସେ ବସିକି ଟାଇମ ଦେଖୁଛି ଲଙ୍ଗ କୋଚିନ ଆହୁରି ମାନେ ଲେଖିବାକୁ ଯାଉଥିଲୁ।
ହଁ ପରା ଆଉ ଗୋଟେ ପେଜ ଲେଖିଦେଇଥାନ୍ତି ଯେ କଣ କରିବି। ଟାଇମ ହେଇପାରିଲାନି। ମୋର ସେ ବାଇଶ ପେଜ ହିଁ ଲେଖିଛି।
ପଢୁନ ତ ବୋଲି କହୁଛୁ ତ ଲେଖୁଛୁ କଣ?
ମାନେ ତୁ ତୁ ମତେ ସତ କହ ତୁ ଲେଖିଛି ବାଇଶ ପେଜ ଜାଙ୍କ।
ମୁଁ ତ ମନ ଇଛା କୋସଚୀନରୁ ଦେଖିକି ଲେଖିଛିିଅଧା ପୁଣି ମନକୁ ଲେଖିଛି ଅଧା।
ଭାବିନେ ମୁଁ ବି ସେମିତି ଲେଖିଛି।
ହଁ ଅ।
ହେ ଇ।
ଟିକେ ପାଞ୍ଚ ମିନଟ ହାଲୋ।
ହଁ ହଁ ତ ରଙ୍ଗ ଏଇନା ବାହାର କରିଦେବେ ଏଇକାନି।
ହଁ କହ,
କହ ନା ଆ ହଁ ଆଉ କଣଖିଆ ପିଆ କହ?
ଖାଇବା ପାଇଁ ଚୁଡା ଭଜା ଖାଇଥିଲି ରାତିରେ କଣ ହବ ରୁଷେଇ। ଯାହା ହବ ରୁଟି କି ଇଟିଲି ଇଟିଲି ତରକାରୀ ଅଛି ଖା ହବ।
ଉଁ ହୁଁ।
ହୁଁ ତମର?
ଆମର। ଦେଖିଆ କଣ ହବ ଗୋଟେ ଆଉ କଣ।
ହୁଁ।
ଘରେ ସବୁ କଣ କରୁସନ୍ତି।
ଘରେ ଜଗନ୍ନ ଛାତରେ ବାବା କୁହାଯାଇଛନ୍ତି ବାବା ଯୋଉ ମାମା ମା ଜେଜେମା ଅଛନ୍ତି ବଇସନ୍ତି ସମସ୍ତେ ଆଉ ବାହାରେ ଆଉ ହଁ ଜେଜେମା ଜେଜେବା ସମସ୍ତେ ଆାଇଛନ୍ତି ଜମଜମା ଦେହ ଭଲ ନାହିଁ ତ ଆସିଛନ୍ତି।
ତାହେଲେ ପ୍ରକୃତରେ କଉଠି ରହୁଛନ୍ତି ସେମାନେ?
ଆଁ।
କୋଉଠି ରହୁସୁନ୍ତି ସେମାନେ?
ଆମ ନିଜ ଗାଁରେ ରହୁସନ୍ତି ଆମେ ଏଇଠି ନିଜ ଘର କର
ଜାଣିଚି ନିଜ
ଗୋପାଳୀ ପଡା। ଜାଣିବୁନି ଚମ୍ପତିପୁର ଇଟାମାଟି ଇଟାମାଟି ତଳକୁ ଯଉ ଗାଁ ଗୁରାକ ଅଛି ସେପାର ସାଇଟରେ।
ଥାଉ ଥାଉ,
ହୁଁ ସେପାଟେ ହଁ ଜାଣିପାରି ବୁନିତ ମୁଁ ତ କହୁଛି ଆଉ।
ହଁ ଏପଟେ ଆଣ୍ଟି କିରି ଆଣିବନି ସେପଟେ କୁଆଡେ ଆଣିଵ।
ହୁଁ।
ହୁଁ।
ମୁଁ ଯେମିତି ଜାଣିପାରୁନି ତମର ସେ ପାଲଟେ କଥା ତୁ ବି ଜାଣିପାରିବୁନି ଏପଟ କଥା ଆମର। କହିକି ବି କିଛି ଲାଭନାହିଁ।
ଖାଲି ନାଆଟା ମୁଁ କାନିରେ ପଡିଥିବ ଆଉ
ତମ ଗାଁ ନା ଆଜି ପର୍ଯ୍ୟନ୍ତ ମୁଁ ଜାଣିନି ସତ କହିବି ଯଦି। ମୁଁ ଖାଲି ଜାଣିଚି ଦଶପଲା ନୂଆ ଗାଁ।
ଦଶପଲା ନୁହେଁ। ସାଁପଡା କି ନୂଆ ଗାଁ କହିଲେ ଟିକେ ଚଳିବ କିନ୍ତୁ ଦଶପାରା କହିବନି। ହଁ ଦଶପଲ ଆମର ଆମର । ନୟାଗଡ଼ ଲାଇନ ନାଁ ସେଇଥି ପାଇଁ ଆମର ଦଶପଲା ପଟେ ଯିବନି ଦଶପଲା ଲାଇନ ଅଲଗା।
ମୁଁ ନୂଆ ଗାଁ କୋହୁଚି ଯିଏ ପଚାରିଲେ ମୁଁ କୋହୁଚି ତାଙ୍କର ନୂଆ ଗାଁ।
ହୋଉ ଠିକ ଅଛି ଚଳିବ।
ଆଉ ଜାଣିନି ମୁଁ ଆଉ କଣ କହନ୍ତି ମୁଁ ଜାଣିନି ନାଁ ଗାଁ।
ତ ତତେ କିଏ କଁ ପଚାରୁ ଥିଲା କି କେହି ତ ପଚାରୁ ନଥିବେ।
ଏ ଘରେ ପଚାରୁଛନ୍ତି ସୁନା ତାଙ୍କର କୋଉ ଘର ମୁଁ କହିଲି ତାଙ୍କ ଗାଁ ନୂଆ ଗାଁ। ତାଙ୍କ ଘର କୁଆଡେ ଯେ ମୁଁ କହିଲି ନୂଆ ଗାଁ ରୁ ବସରେ ଆଉଛି ଏତେ ବାଟରୁ ଆଉଛନ୍ତି ତୁ ଏତେ ଶୀଘ୍ରେ ତୁ ଏତେ ତୁ ଶୀଘ୍ର ହେଇଯାଇପାରୁନୁ ସେ ଏତେ ବାଟରୁ ଆଉଚି।
ହୁଁ।
କହିଲି ତାର ଟିକେ।
ତାର ଟିକେ।
ତାର ଟିକେ କଣ କେଜାଣି।
କଣ କହୁଛୁ ଠିକ ରେ ବି କହିପାରୁନୁ ନା।
ପୁଣି ତାର ଟିକେ କଣ ତାର ଟିକେ। ମତେ ଟିକେ ବୋହୁତ ଇଚ୍ଛା ହୋଉଚି ଆସିବାକୁ ପଢିବାକୁ ତ ସେଥିପାଇଁ ସେ ଆଉଛି ହାରି ଦେଖା କରିବାକୁ ମତେ।
ହୁଁ କିନ୍ତୁ ତୁ ଯେ ମୂର୍ଖ ଶଳା କିଛି କାମ କୁ ନୁହୁଁ।
ଏଝିଅ କହିବୁନି।
କଁ କହିବିିନି ମୁଁ କହିସାଇଲିଣି ପରା ଶଳା ମାନେ ମୁଁ କହିସାଇଲିଣି କୋହୁଚି କହିବୁନି ମାନେ ଆଉ କଁଟା ଅଛି କହିବି।
ଯାମ।
କୁଆଡେ ଯିବି।
ହୁଁ।
କଁ କହିଲୁ।
ତୁ କୋଉଠି ଘରେ ନା ଛାତରେ।
ମୁଁ ଘର ଭିତରେ ଅଛି ମୁଁ ଆଇଲି ଭାରି ତଳୁକୁ।
ଓହୋ।
ହୁଁ ପଢୁଚି ବାବୁନି ଏବେ।
ହଁ ଲୋ ଝିଅ ଗୀତ ଗାଇ ଗାଇ ଗୀତ ଗା ହଁ ହଁ। ଆମେ ଜେନ୍ତି ପାଠ ପଢ଼ୁନଥିବା ସିଏ ହେନ୍ତି ପଢୁଛି।
ଓହୋ ଦେଖି ମୁଁ ସତ କୋହୁଚି ବାବୁନି କୁ ଦେଖିବାକୁ ବୋହୁତ ଇଚ୍ଛା ହୋଉଛି।
ଆଣିକି ଆସୁନୁ ତାକୁ ପରଦିନ।
ପାଗଳ ନା କଣ।
ପାଗଳ ମ।
ଅଲଗା ନେଇିକି ରଖିବି କୋଉଠି ହୁଁ। ତମ ଘରେ ରଖିଦେବି ସେ ରହିବ।
ଆମ ଯାକି ଅଛି ଯାକି ସହିତ ଖେଳିବ।
ହୁଁ ହୁଁ। ତମ ଯାକିର ହାଲତ ଖରାପ କରିଦବ ଲୋ ଝିଅ।
କଲେ କରୁ କଁ ହେଲା ହେଇଠୁ।
ତୁ ସତର ଯାକିର ହାଲତ ଖରାପ କରିଦୋବୁ ତାହାଲେ।
କଁ କରିବା?
ହଁ ଘରେ ତାକୁ ଗୁମ୍ଫା ରୁମ୍ଫି କରିକି ତା ଅବସ୍ତା ମାନେ ଏମିତି ନର୍ମାଲ ରେ ସେ ଛାଡ଼ୁନି।
ଉଁ।
ତମ ଚାକି ଭାଇ ବ ପାଖରେ ରହିଲା ମାନେ ସେ ତାହେଲେ ପୁରା ହ୍ବାଇଟ କ୍ୟୁଟକୁ।
ହୁଁ। ନିଉଟୁ କରିଦବ ସେ।
ସେ କଣ ନି ବ୍ଲାକ୍ କରିଦବ କ୍ୟୁଟୁ ହ୍ୱାଇଟ କୁ ବ୍ଲାକ୍ କରିଦବ କା ରେ ଆଉ ତାପରେ ତୁ ତୁ ପଛରେ ଭାବିଲା ସେ ଆଉ କିଛି ନଥିବ।
କଲେ କରିବ ଆଉ ତାପରେ ତୁ ଜାକି କୁ ନେଇଯିବୁ ବାବୁନୁକୁ ମୁଁ ରଖିଦେବି ଆଉ। ଯାକିକୁ ତୁ ନେଇ କିଯିବୁ ହେରି ବାବୁୁନୁ ଆମ ଘରେ ରହିବ।
ସତେ ଯେମିତି ବବୁନୁ ମୋ ପାଖରେ ରହୁଚି ତ ନା କି।
ହୁଁ ତୋ ପାଖ ନହେଲ ତୁ ତା ମାଉସୀ ହେଇଚୁ ତ ତାପରେ ମୁଁ ତା ମ ତୋ ମାଉସୀ ହେଲେ କିଛି ଲାଭ ନାହିଁ ମାଉସୀ ମୁଁ ସତ କଥା
ଓ ମାଇ ଗଡ ସିରିୟେସଲି।
ୟା।
ହାଁ ହାଁ ହାଁ ହୁଁ।
ତୁ ମାଉସୀ କୁଆଡ଼େ ଲା ଭ ନାଇଁ ପ୍ରକୃତରେ ମାଉସୀ ହଉଛି ମୁଁ ତତେ ଭୁଲରେ ମାଉସୀ କରିଦେଇଛନ୍ତି।
ଅନା ରେ ପିଲା।
ଅନା ଅନି ସିଷ୍ଟମ ନାହିଁ ଏଠି।
ହୁଁ ହୁଁ ହୁଁ।
ତୁ ଭୁଲରେ ମାଉସୀ ହେଇଯାଉଛୁ।
ମାରିକି ତମ ମୁହ ଫଟେଇ ଦେବି ଲୋ ।
ତା ମୋ ମାଉସୀ ମୋ ମାଉସୀ ଟିକେ ଦୂରରେ ଅଛି ତ ମୁଁ ଟିକେ ତା ଠୁ ସେଥିପାଇଁ ଭଗବାନ ତତେ ଟିକେ ମାଉସ କରିଦେଇଛନ୍ତି କିଛି ରେ କିଛି ଦିନ ପାଇଁ ଆଉ ତାପରେ ମୁଁ ଯିବି। ହଁ କିଛି ଦିନ ପାଇଁ ମାଉସୀ କରୁଛନ୍ତି ତାପରେ ମୁଁ ଗଲା ପରେ ମୋ ତା ସମ୍ପୂର୍ଣ୍ଣ ରୂପେ ତା ମାଉସୀ।
ଆଚ୍ଛା ଆଚ୍ଛା ଏମିତି କି ଏମିତି କଥା ତ ମୁଁ ତ ଜାଣିନଥିଲି।
ହୁଁ ଏବେ ଜାଣେ। କେବେ ନିଜକୁ କେବେ ତା ନିଜ ମାଉସୀ ଭାବିବୁନୁ।
ନୋ ନୋ ନୋ ସେଇ ଭୁଲ ହବନି।
କେବେ ତା ନିଜ ମାଉସୀ ହେଇ ପାରିବୁନୁ।
ହୁଁ ହୁଁ ହୁଁ ମୁଁ ପର ମାଉସୀ ହୁଁ ହୁଁ ହୁଁ।
ଆଣ୍ଟି ବି ମୋର ନିଜ ମାମା ଜାଣିଛୁ କି ନାଇ ତୁ ଭୁଲରେ ତାଙ୍କ ଝିଅ ହେଇଯାଇ
ତାହେଲେ କାହାର।
ଆଣ୍ଟିଙ୍କର।
ହଁ ଆଉ କଣ କଣ ଅଛି ସବୁ ଏକାଥରେ କହିଦିଅ।
ଯେତିକି ଅଛନ୍ତି ସମସ୍ତେ ହଉଛନ୍ତି ମୋ ନିଜର ତୁ କିନ୍ତୁ ଭୁଲ ରେ ହେଇଯାଇଛୁ।
ଅନା ରେ ପିଲା।
ବୁଝିଲୁ ଖାଲି ଜଣଙ୍କୁ ଛାଡିକି ଆଉ ସମସ୍ତେ ହଉଛନ୍ତି ନିଜର ମୋର। ଆଉ ଯୋ ଆଉ ଯୋଉମାନେ ଭାଇ କି ହବ ସେ ଭାଇ ଆଉ କିଛି ନୁହଁ।
ହଁ ସେ ହେଲା ନିଜର ହେଲାନି କି ଭାଇ ଓ।
ହଁ ହଁ ହଁ ହଁ।
ହଁ ହଁ ହଁ ଏ ଭାଇ ଏ ଭାଇ ଥାଉ ଥାଉ ଏତେ ନିଜର କରିବା ଦରକାର ନାହିଁ।
ସେଇଆ ଭାଇ କେବଳ ଭାଇ ସିଏ ଆଉ କିଛି ହବ କି। ଆଉ ସମସ୍ତେ କିନ୍ତୁ ତମର ଯିଏ ସିଏ ସବୁ ମୋର ଆଣ୍ଟି ତୋ ମାମା ମୋ ମାମା। ଦିଦି ତୋ ଦିଦି ମୋ ଦିଦି ଆଉ କଣ ବାବୁନୁ ତୋ ପୁତୁରା ମୋ ପୁତୁରା।
ଓକେ ଡନ।
ଡନ ଆଉ ଭାଇ ଭାଇ। ଯା ମୋର ଭାଇ ଭାଇ ମୋର ତୋର ସେ ଯାହା ମୋର ଭାଇ।
ମୁଁ କଣ କହିଦ ଯେ ଖାଲି ତୁ ଭାଇ ତ ଆଉ କଣ କହିବାର ମୁଁ ଭାବୁଛି ହଉ ରଖୁଛି ରଖୁଛି।